ହ୍ୟାଲୋ।
ହଁ କଁ କରୁଥିଲ?
ଏଇ ବସିଥିଲି ସେ ସେତେବେଳେ କଁ ହେଲା କହିଲ ସର୍ଭର ଡାଉନ ଥିଲା ନା ସେଥପାଇଁ ହଉନଥିଲା, ଏ ବର୍ଷ ର୍ଷା ପାଗୁକୁ।
ହ। ଅ ହଁ ସେଇଥପାଇଁ ଏମତି ହଉଚି ଆଉ।
ଏଥିପାଇଁ ହଉନି।
ହୁଁ।
ଆଉ ତମେ କଁ କରୁଥିଲ?
ଏଇ ଭାତ ବସେଇକି ଏବେ ଆଇଲି।
ବର୍ଷା ହଉଚି ନା।
ବର୍ଷା ନା ହଁ ଟିକେ ଟିକେ ପକଉଛି। ହୁଁ ଘର କରିକି ପାଣି ଫାଣି ଆଣଲି। ଭାତଟା ବସେଇ ଦେଇ ପଳେଇ ଆସଛି, ପଛରେ ଅଟା ତ ନାହିଁ, ଅଟା ଆଣିଲେ ବାପା ଯାଇ ରୁଟି ଫୁଟି କରିବି ଦଳି ଦୋଳି। ଯାଇକି ଆଉ।
ଆଉ କଁ ଖାଇଥିଲ ଗାଧୁଆବେଳେ?
ଗାଧୁଆ ବେଲ ନା ଏଇ ଡାଲମା। ଭାତ ଆଉ ଆମ୍ବ, ବଡିଚୁରା। ଶାଗ ଭଜା ଦହିବା, ଦହି କଣ ଭେଣ୍ଡି ଆଳୁ ଭଜା। ଏସବୁ ଆଉ କଣ ସାଧା ବାରେ ଆଉ କଣ ଥାଏ। ଆଉ ତମେ?
ମୁଁ ଯୋଉ ଆଜି ଟିକେ ଚିଲ୍ଲି ଚିକେନ ଖାଇ ଦେଇଥିଲି।
ହଁ ଗୁରୁବାରେ।
ମୁଁ ଆଜ୍ଞା ସୋମବାରେ କରେ, ଆଉ
ହଉଥିଲା ଆମେ। ଓହୋ। ହଁ ଝିଅ ବେଳେ ମୁଁ ତ ବି ଅଧିକାଂଶ ସମୟ ସେଇଆ କରେ ମୁଁ କିଛି ବାର ମାନେନି କେବଳ ମୁଁ ସୋମବାରଟା କରେ ବୋଲି। ସୋମବାର ଟାକୁ ଛାଡି ଦେଇକି ବାକି ଯୋଉଦିନ ଯଦି କଣ ଟିକେ ଆଇଁଷ
ମୁଁ ଆଗୁରୁ ମମି କିଏ ଘରେ କରନ୍ତୁନି ଖାଇନି ତାପରେ ମମି କହିଲେ ତୁ ଝିଅ ଏବେ ଅଛୁ। ତୁ ବୋହୂ ହେଲେ ପଛେ ତୋର କରିବୁ ଖାଲି ସୋମବାରଟା କର ପଛେ।
ମୁଁ ବି ସେଇ ସୋମବାରଟା କରେ ତ ସେଇ ସୋମବାରଟା ହିଁ ଖାଏନି, ବାକି ଅନ୍ୟ ଟାଇମରେ ମୁଁ ଖାଇଦିଏ ଯଦି କଣ ହୁଏ। ଘରେ ଯଦି ରଖି ଦେଇଥିବ କଣ। ବି ହୁଁ।
ଆଉ ଆଜି ରୋଷେଇ କଣ କର।
ରୋଷେଇ ଏଇ ଭାତ ତ ବଷେଇ ଯାଇଛି ରୁଟି ହବ। ଆଉ ଡାଲି ଆଳଚଗଡା ହବ ଆଉ କଣ କରିବା। ହୁଁ।
ଘରେ ସମସ୍ତେ ଭଲ।
ଧାରନ ହଁ ସଂସାର । ବାପା ତାଙ୍କର ପେଇ ଯାଇଛନ୍ତି ବୁଲିବା ପାଇଁ ଏ ତାଙ୍କ ତଡ ଯାଇ ଆସିନାହାନ୍ତି। ମୋ ନ ତାଙ୍କର ଫୋନରେ କଥାଛନ୍ତି ସାଙ୍ଗରେ ପୁଅକୁ ଧରିଛନ୍ତି। ମୋ ଝିଲ ବାସ ହେଇପାରୁଛ ମୁଁ ଟିକେ କାମ କର ପଳେଇଲିି।
ଆଉ ଝିଅ ଦେହ ଭଲ ଅଛିି
ଭଲ କଣ ଏଇ ଥଣ୍ଡା ଟିକେ ରହୁଛି ତ ଆ କଣ ଭଲ
ସେଇ ଛୋଟ ଛୁଆ ତ ଖାଲି ଥଣ୍ଡା ଆଉ
ହୁଁ ପାଗ ଦେଖୁନ କେମିତି ଦଉଛି ଥଣ୍ଡା ନ ହଉଦନ ହେଇଯାଉଛି ଛୁଆକୁ
ହଁ ଅଧିକାଂଶ ଛୁଆଙ୍କୁ ବହୁତ ଥଣ୍ଡା
ହୁଁ ତା ପାଇଁ ଫ୍ୟାାନ ବି ଦଉନି ଫ୍ୟାାନ ବାଜିଲା ମ ଥଣ୍ଡା ନିଶ୍ୱାସ ନେଇ ପାରୁନି ନାଗ ଛଟ ହେଇଯାଉଛି ଆଉ ଆଖି ବି ନଜର ଦ ଫାନ ବି ଦଉନି କାଲି ଟିକା ନେଇଥିଲା ଜରର ସାର ବି ଶୋଇଲାଣି ସକାଳୁ କେହି କେହି ହଉଥିଲା ଏଇ ତିନିଟା ଢେ ତିିଟା ଶୋଇଛିିକ ଆଉ ଉଠିନି ହ ତ ଭଲ ଲାଗୁନି ମୁ ଶୋଇଥାଉ ଝିଅଆ ଟା
ଆପଣଙ୍କ ନଣନ୍ଦ ଘରେ ଅଛନ୍ତି କି
ହଁ ଶ୍ୟମ ପାଖରେ ରୁହନ୍ତି ମନଣ ଦେଇ ତା କର ପୁଡ ଟ ବି ଯ
ସେ କୋଉଁ ଗାଁ ବା ହେଛଛନ୍ତି
ସେମ୍ ପାଖରେ ମଝି ମଝି ପଡ ଜାଣିଛ ନା ହ ସେ ଭାଇଚ
ହୁଁ ହୁ
ହଁ କଣ କଣ ବର୍ଷା ପାଳ ତ କିଛି ବି କରିବାକୁ ଭଲ ଲାଗୁନି ଖାଲି କି ଖାଲି କେଠି ରାଧ ଜୋରଅନ୍ତ ଟେ ଖାଇକି ରେଷ୍ଟ କଲେ ତମେ ତାନେ ସେରେସ ଟା ପାଉଛ
ହଁ ଏବେ ସିନା ପାଛ ପୁଣି ବାହାରିଲା ପରେ ତ
ହଁରା ଇଏ କହିବ ମୁ ଏଇଟା ଖାଇବିନି ସିଏ କହିବ ମୁଇ ଏଇଟା ଖାଇବିନି ଇା ପାଇଁ ଏଇଟା ବନ ତା ପାଇଁ ସେଇଟା ବନ କଣ କରିବ ନିଜ ପାଇଁ ବି ନିଜେ ଟିକେ ଭଲସେ ବନେଇକିନା କିଛି ବି ଖାଇପାରିବୁନି ତ ଟାଇମ ନଥିବ ଯାହା ପାଇଁ ଯାହା କରନିଥିବୁ ସେଇଠୁ ଟିକେ ଖାଇଦେଇ ଶୋଇବୁ
ହଁ
ବେଶୀ ତ ଯଦି ଛୁଆ ରହ ଛୁଆଟା ହେଇଗଲା ତାପରେ ସା ତାମର ଖାଇବା ପିଇବା ଟାଇମ ଟେବ ସବୁ ଚେଞ୍ଜ ହେଇଯିବ କଥାରେ
ହୁଁ
ହ ସେ ଭାଉଜ ଜଣେଇିଲ ପୁଅ ବଥିଲ ସମସ୍ତେ କଥା ହଉ ଦେଲେ ଅଥା ହେଇକିନି ମୁଁ ଖରା ଅରା ନାଁ ସଖାଳେ ତ କାଉଁଳେଇ ଥିଲା। ତାପରେ ମଝିରେ ଟିକେ ଖରା ଦେଇଥିଲା। ଦେଇଥିଲା ତାପରେ ପୁଣି ଯୋଉଆ ଉ ସେଇଆ ହେଇକି ରଖିଥିଲା ଏଇନା ଟିକେ ଚାରିଟା ଏଳୁ ଟିକେ ପକଉଚି ଅଳ୍ପ ଅଳ୍ ଉଁ
ଉଚ୍ଛା।
ଉଁ।
ଆମ ଆଡ଼େ ବି ଏବେ ଟିକେ ଟିକ ପକଉଚି।
ଉଁ ହୁଁ। କୋହୁଚନ୍ତି କଣ ଲଘୁଚାପ ଅଛି ବୋଲି ସେଇ ହିସାବରେ ଟିକେ ଟିକେ ଦଉଚି ଆମକୁ ପାଣି ଆଉ।
ଏଇ ପାଗ ତ ସେଇଆ ଆଉ ଏବେ ଖାଲି ବର୍ଷା ହବ ଆଉ।
ହଁ ପରା ଧାନ ଟାଇମ୍ ଆଇଲା ମାନେ
ହୁଁ ଆଉ ରଥଯାତ୍ରା ହୁଏ ନାଁ?
ରଥଯାତ୍ରା ଏଇ ଗାଁରେ ହୁଏନେଇ ଏଇ ଗାଁରେ ପାଖରେ ହୁଏ ଭଲ। ଆମ ଗାଁରେ ବି ହୁଏ ମାନେ ମୋ ବାପ ଘର ଗାଁ।
କୋଉଠି କି ବାପଘର?
ବାପଘର ଖାଲପାଳ।
ଓହୋ।
ହୁଁ।
ଆଉ
ଝିଅ ବେଳେ ଥିଲା ଏଳେ ପଳଉଥୁଲୁ। ପଇସା ବାପାଙ୍କୁ ମାଗେ ଦେନି ବା ବାପା ଦିଅନି କୋଡ଼ିଏ ଟଙ୍କା କି ପଚାଶ ଟଆଁ। ଏଇ ଯୋଉ ପାପଡ଼ କି ଯୋଉ ଅନ୍ୟ ଜିନିଷ ଜଳଖିଆ ସବୁ ବିକ୍ରି କରନ୍ତି ଆମର ସେଇଠି।
ଏ ଖାଲପାଳ ଆଙ୍କୁ ଚିନଚନା ଯୋଉ କଁ ଜଲି, ଡଲି, କିଲି?
ଡଲି, ଜୁଲି, କିଲି ହଁ ସମସ୍ତିଙ୍କି ଚିନଚି ତାଙ୍କ ଘ ହଁ ତାଙ୍କ ଘର ଦି ତିନିଟା ଛଡି଼କି ଆମ ଘର।
ଓହୋ ସେ ମୋ ମାଉସୀଙ୍କ ଝିଅ।
ତମ ମାଉସୀଙ୍କ ଝିଅ? ଅହ। ହୁଁ ହୁଁ ଜାଣିପାଇଲି ଏଇ ଜଲ୍ ଦେଇର ପା ଏବେ ଏବେ ପୁଅଟେ ହେଇଚି। ସେ କଅଁସରେ ବା ହେଇନି କି?
ହଁ କଂସରେ ବାହା ହେଇଛି ତତେ ବର୍ଷେ ହେଇଗଲାଣି। ତାର ଗୋଟେ ପୁଅଟେ।
ହୁଁ ତାଙ୍କ ବାହାଘର ମୋ ବାହାଘର ପାଖାପାଖି ବା। ସେ ଆଗେ ବାହା ହେଲେ ତା ଦି ତିନି ମାସ ପରେ ମୋ ବାହାଘର। ଆମେ ଏକା ସାଙ୍ଗରେ ଆମ ଗାଁରେ ଚାରିଟା ଝିଅ ବାହା ହେଇଥିଲୁ ଜଲି ଦି ବାହା ହେଇଥିଲା ଆଉ ଦି ଜଣ ଝିଅ ବାହା ହେଇଥିଲେ ମୁଁ ବି ବାହା ହେଇଥିଲି ତ ଜଲ ଦେଇରେ ପୁଅଟେ ହେଲା ଆଉ ଜଣଙ୍କର ବି ପୁଅଟେ ହେଲା। ଆଉ ଜଣେ ଯିଏ ଥିଲା ତାର ଝିଅ କୁ ମୋର ଝିଅ। ଡଲ୍ ଦେଇ ପା ଏଇଠି ବାହା ହେଇଚି। ଏ ଯୋଉ ମଝିପାଳେ ହୁଁ। ତାର ପୁଅଟେ କିଲି ଦେଇର କିନ୍ତୁ ଦିଟା ଝିଅ।
ସିଏ ତ ଭୁବନେଶ୍ଵର ଅଛନ୍ତି ଏବେ।
ହୁଁ। ତମେ ତାନ ଆ ମାଉସୀ ଝିଅ?
ହଁ ସେ ମୋ ନିଜ ମାଉସୀଙ୍କ ଝିଅ ପା ମୋ ମମି ହେରିକା ଦି ଭୋଉଣୀ।
ହୁଁ।
ମୋ ମମି ସମସକଠୁ ସାନ ମାଉସୀ ସମସକଠୁ ବଡ଼। ତାପରେ ମାମୁଁ ଚାରି ଜ
ଚି ତମ ବୋଉଙ୍କୁ ଦେଖିଚି ବହୁତ ଟାଇମ ଯିବାରେ ତାଙ୍କ ଘରୁ ମୁଁ ଦେଖିଚି। କିନ୍ତୁ ତମକୁ ଦେଖିଥିବି କଣ ଏତେ ଖିଆଲ ନାହିଁ ଆଉ। ତାଙ୍କ ବଡାବାପା ଯିଏ ଦୋକାନ ଦେଇନାହାନ୍ତି ଆଉ ବଡବାପା ଯିଏ ଦୋକାନ କାଁ ଦାଦା ବି ଯିଏ ସିଏ ବି ଦୋକାନ
ହଁ ଦି ଜଣ ଦୋକାନ ଦେଇଚନ୍ତି।
ହୁଁ। ତାଙ୍କରି ଘର ପାଖରେ ଆମ ଘର।
ଓ ହଁ।
ହୁଁ। ଯାଇଛ ନା କେବେ ମାଉସି ଘରୁ?
ହଁ ଜଲଦି ବାହାଘରକୁ ଯାଇଥିଲି ।
ହୁଁ ଜଲଦି ବାହାଘରକୁ ଯାଇଥିଲ ଦେଖିଥିମି କଣ ଜଲ୍ଦି କି ଯୋଉ ସଜ କରିବା ପାଇଁ ଯେତେ ବେଳେ ଯାଇଥିଲେ ସବୁ ଝିଅ ଆମ ଗାଁରେ ସେତେବେଳେ ତମେ ଥିଲ ସେଇଠି
ନା ମୁଁ ଏଠି ନଥିଲି
ହଁ ସେଇଆ ହେଇଥିବ ସେ
ପଟେ ତାଙ୍କ ତୋ ଛାତ ଘରେ ନୁହଁ କି?
ହୁଁ
ଥିଲି ସେଠି ମୋ ମାମୁଁଙ୍କ ପୁଅରିକା ଥିଲା ଆମେ ସେଠି ବସିକି କଥା ହଉଥିଲୁ ଆଉ ମୁଁ ସେପଟକୁ ଆଉ ଯାଇନି
ହଁ ସେତେବେଳେ ଆମେ ସେଇ ଜାଗାରେ ଥିନୁ ମୁଁ କା ଇଦେଖିନି ତ ସେଠି
ହୁଁ
ତମେ ସବୁ ଚିହ୍ନା ଲୋକ ଆମେ ଆଉ ହୁ ହୁ
ହଁ
ହ ହ
ଆଉ ଘରକୁ ଏବେ ଆଉ ଆସିନ ନା ଆସିବୁ କନୁ
ଓ ଘରୁ କୁ ନା ଯାଇନି ତଥାପି ଯିବାର ଅଛି ଯିବି ଆଉ ଆ
ଆପଣଙ୍କ ହଜବେଣ୍ଡ କଣ ସେଠି ରୁହନ୍ତି ନା ଆସନ୍ତି ଯିବା ଆସିବା କରନ୍ତି?
ଯିବା ଆସିବା କରନ୍ତୁ ସକାଳେ ଯାଆନ୍ତି ସନ୍ଧ୍ୟାବେଳେ ଆସନ୍ତି
ଏଇ ଡୁବୁରି ପ୍ଲାନଟ କି?
ହଁ
ଆଚ୍ଛା ହଁ ଅଧିକାଂଶ ଡୁବୁରି ବହୁତ ଯାଉଛନ୍ତି ।
ହଁ ଘରେ କଣ କରୁଛନ୍ତି ସମସ୍ତେ?
ଘରେ ବସିଛନ୍ତି ସମସ୍ତେ ତ ବର୍ଷା ହଉଛି କଣ କରିବେ କାମ
ହଁ ବାଦାମ ଭାଜି ବାଦାମ ଭାଜି ଖାଅ ବାଦାମ ଭାଜି ଖାଉଛନ୍ତି ନା
ହଁ ଏବେ ଦାଦା ଖାଉଥିଲି ଟିକେ ହେଲା ବାଦାମ
ବର୍ଷା ପାଗ ହେଲା ମାନେ ଯାହା ଚାଷୀ ଘର ସେ ଆଗେ ବାଦାମ ଟା ଖୋଜିବେ ଉ ହୁ ବାଦାମ କୁଆଡେ ଗଲା ଭାଜ
ହଁ ଦାଦା ଏବେ ଖାଉଥିଲେ ବା ଦାଦାଙ୍କର ବହୁତ ଫେବଟ ପେ ବାଦାମ ମାନେ ଆଜି ଭଜାଇଛି ନା ପହଦ ନା ଆଡକୁ ଆଉ ନଥିବ
ହୁ ହୁ ଆମ ଘରେ ପାଇଁ ଆମ ବାପା ବହୁତ ଭଲ ପାଆନ୍ତି ଆମର ଆ ଆମ ଚାଷ ହୁଏ । ଆମର ଗୋଟେ ବସ୍ତା ରଖିଦିଅନ୍ତି କେବଳ ଚତୁର ମାସିଆ ଖାଇବା ପାଇଁ ମୋ ବାପା ପୁରା କଡେଇଏ କଡେଇଏ ଭାଜିଦେବେ ସମସ୍ ଇକି ମୁଠେ ମୁଠେ ଦେଇଦେବେ। ଟିକେ ବର୍ଷା ହେଲା ମାନେ ମୋ ବାପା କହିବେ ଆଣେ ବାଦାମ ଭାଜିବା ହୁଁ। ଏ କୁକୁନ ଦିଦି ଏଇଠିକି ଆଇ ବାପୁନ ବାପୁନ ଖା ଦେହଟା ଭଲ ରହୁନି ଆରେ ଅଳସୁଆ ଭଳିଆ ଲାଗୁଚି ପିଠି କାନ୍ଧା ଏରା ସବୁ ବଥା ହେଇଯାଇଚି। କିଛି କରିବାକୁ ମନ ହୋଉନି। ନାଇନି ହଁ ଅଛି ତମର ନହିଁ କି।
ଆମର ଇନଭେଟର ଆମେ ଯା
ଓହୋ। ଆଉ ଭଲ ଲାଇନି କଟିବ ନ କଟିବ କିଛି ଜଣା ପଡିବନି ହୁଁ।
ହୁଁ।
ହଁ
ଏକା ରାତିରେ ଟିକେ ବାହାରେ ଲାଇଟଟା ଜଳୁ ଳୁଚି ବୋଲି ଜାଣିପାରଚୁ ରାତିରେ ଯଦି ଲାଇନ୍ କଟିବ ଜାଣିପା ହବ ହଁ ଦିନ ମାନେ କିଛି ଜାଣିପାରିବୁନେହି ବାହାରେ ଗୋଟେ ଲାଇଟ୍ ଲାଗିଛି ନା।
ହଁ।
ଏଇଟା ଯଦି କ ଟିବ ତାହାଲେ ଜାଣିବ ଯେ ଲାଇନ୍ କାଟିଲା ବୋଲି, ନହେଲେ ଆମେ ଜାଣିପାରୁନା ଦିନ ମାନ।
ହୁଁ। ହଁ ହଉ ଆ
ଆଉ ଟିକେ ଗଲେ ରୋଷେଇ ଷ୍ଟାର୍ଟ କରିବେ ଆଉ।
ହୁଁ ଭାତ ବସେଇ ଦେଇକି ଆସଚି ଭାତ ହେଲା ପରେ ଅଟା ବାପାଙ୍କୁ କହିଲେ ଦୋକାନ ଆଣିଲ ଯାଇକି ଦଳାଦଳି କରି ଉଁ ଯାହା କରିବି ଆଉ।
ଆଛା।
ହୁଁ ମୋ ନଣଦେଇ ଯିଏ ଅଛି ନା ତାଙ୍କ ଝିଅ ଯୋଉ ତାକୁ ସାତଟା ହେଲା ମାନେ ଭୋକ ଲାଗିବ କହିବ ମାମା ମୁଁ ଖାଇବି କଣ ଦିଅ। ପୁରା ବାଉଳି ହେଇଯିବ ତ ସେଥିପାଇଁ ତା ପାଇଁ ସାତଟା ସାଢେ ସାତଟା ଭିତରେ ରୋଷେଇ ସରିବା ଦରକାରେ। ହ